ହଁ ମ୍ୟାଡ଼ାମ ଜାଣିପାରୁଛନ୍ତି? ହାଲୋ ନମସ୍କାର ମ୍ୟାଡ଼ାମ୍
ହ୍ୟାଲୋ।
ହଁ ମ୍ୟାଡ଼ାମ ସୁୁଭୁଛି?
ଆଜ୍ଞା ଶୁଣାଗଲା ସାର୍।
ହଁ କୁହନ୍ତୁ।
ଚୋଦି
ଆଜ୍ଞା ଆଜ୍ଞା ଶୁଭୁଛି।
ସାର୍ ଆପଣଙ୍କ ବ୍ୟସ୍ତ ଥିଲେ ନା କଣ?
ବ୍ୟସ୍ତ କଣ? ମୋବାଇଲ ଟା ଟିକେ ଚାର୍ଜ ନଥିଲା ଚାର୍ଜ ବସିଥିଲା ଆଉ ମୁଁ ଟିକେ ବ୍ୟସ୍ତ ଥିଲି। ଏପଟ ସେପଟ ହଉଥିଲି ବର୍ଷାଟା ଆସିଲାଣି ତ
ଆଜ୍ଞା ଖାଇ ସାଲେଣି?
ହଁ ଖିଆପିଆ ସଇଲାଣି। ଖିଆପିଆ ସାଢ଼େ ଗୋଟା ଦିଟା ଭିତରେ ଖିଆପିଆ ସରିଗଲା। ମଧ୍ୟାହ୍ନ ଭୋଜନ ସରିଗଲା ଆଉ। ଆମେ ତ ଶନିବାର ସବୁ ଉଁ ସାଧା ଓପରେ ସବୁ ଦିନିଷ ତ ଉ ଆଉ ଆପଣ କଁ କରୁଥୁଲେ?
ଆଜ୍ଞା? ଅ ମୁଁ ଏ ମରେ ବ୍ୟସ୍ତ ହି
ହଁ।
ହାଲୋ।
ହଁ ମାଡ଼ାମ କୁହନ୍ତୁ ଶୁବୁ
ହଁ ମୁଁ କହିଲି କି ଆପଣଙ୍କ ଆଡ଼େ ବୋଧେ ବର୍ଷା ଏବେ ମାନେ ହଉଚି ବୋଧେ?
ନାଇଁ ବର୍ଷା ଉଠେଇଚି ହବ ବୋଧେ ଲାଗୁଚି ଆପଣ ସେପଟେ ବର୍ଷା ହଉଚି କି?
ହାଲୋ।
ହଁ ମୁଁ କହିଲି ଆପଣଙ୍କ ସେପଟେ ବର୍ଷା ହଉଚି କି?
ଆପଣ କଥା ଶୁଣି ପାରୁଚନ୍ତି?
ହଁ ଶୁବୁଚି।
ଆଜ୍ଞା ଆଜ୍ଞା।
ମୋ କଥା ଶୁବୁନି କି?
ହଁ ହଁ ହଁ ଏବେ କି ଶୁଣାଗଲା ମଝିରେ ମଝିରେ ଟିକେ ଶୁଣା ଯାଉନି ତ କଥାଟା।
ହଁ ଅପ ଡାଉନ୍ ହଉଚି।
ହଁ ହଁ ହଁ। ମୁଁ କହିଲି କି ସାର୍ ଆପଣ କଣ ହଁ ଏଇ ବର୍ଷା ଦିନେ ଯୋଉ ଖରା ଯୋଉ ଟାଇମେରେ ହୋଉଛି ବାହାରୁକୁ
କଣ ହେଇଚି ଖରା ଯୋଉ ଟାଇମ୍ ରେ ହଉଚି? ହାଲୋ
ତ ହଁ ହାଲୋ।
ହଁ ଖରାଦିନ ଚଲୁଚି।
ମୁିଲ କଇଲି କି ଆପ ହେଇଚି ତ ମୋର୍ ତ ମାନେ ମୁଁ କହିବା କଥା କି ହଁ, ଗ୍ରୀଷ୍ମ ପ୍ରହା
ହଁ ଖରା ତ ହୋଉଚି କିନ୍ତୁ ଗୁଳୁଗୁଳି ପ୍ରବଳ ହୋଉଥୁଲା ବର୍ଷାଟା ଉଠେଇଚି।
ହଁ ସେଇ ମୁଁ ଅ ଗୁଳଗୁଳି ହୋଉଚି ଆପଣ କୋହୁଚନ୍ତି ତ ମୁଁ ସେଇ ଅଂଶୁଘାତ କଥା ଆପଣଙ୍କୁ କୋହୁଚି ଟିକେ।
ଆଜ୍ଞା ଆଜ୍ଞା। କୁହନ୍ତୁ।
ଆଜ୍ଞା। ମୁହୁଁ ତାକୁ ସେଇ କଥା ପଚାରୁଛି କି ଆପଣ ଖରାପ ସମୟରେ ବାହାରୁକୁ ଯାଉଛନ୍ତି କି?
ହଁ ଖରା ସମୟରେ ମୁଁ ତ ଯାଇଥିଲି ଗତ କଲି ଯାଇଥିଲି ବାହାରୁକୁ। ଅଁ ଟିକେ ପଳେଇ ଯାଇଥିଲି କୋଡ଼ିଏ ତିରିଶ କିଲୋମିଟର୍ ଦୂରକୁ। ଆସିଲା ଅଳୁ ପୁରା ଅବସ୍ଥା ଖରାପ ହେଇଗଲା। ଦିନ ଦଶଟାରେ, ସକାଳ ଦଶଟାରେ ଗଲି ଆସିକି ପହ ଯେ ଆଉ ଘରେ, ସାଢ଼େ ଗୋଟା ଦିଟା ହେ ପୁରା ପ ମାନେ ଯେମିତି ଲାଗୁଥାଏ ଅଂଶୁଘାତ ହେଇଯିବ ଗରମ
ଉପରେ ଆପଣଙ୍କର କଣ କେମିତି ମତାମତ। ଆଜ୍ଞା।
ନାଇଁ ଖରାଦିନେ ବାହାରୁକୁ ଭାରଲେ ଯାହା ବିି ହେଲେ ପାଖେରେ ପାଣି ବୋତଲ ଆଉ ଛତା କିମ୍ବା ଆମର ଗାମୁଛା। ଏସବୁ ଦିନଷ ପାଖରେ ରଖିବା ନିହାତି ଆବଶ୍ୟକ। ଆଉ ଯେତେବେଳେ, ଯେତେ ଅଧିକ ରୁ ଅଧିକା ପାଣି ପିଇବା ଭଲ। ତୋରାଣି ପାଣି, ଦହି, ଲସି। ଏସବୁ ଜିନିଷ ଅଧିକା ପିଇବେ। ଆଜ୍ଞା। ଲେମ୍ବୁ ପାଣି, ଏସବୁ ଜିନିଷକୁୁ ଟିକେ ଅଧିକା ଅ ଜଗିକିରି, ପିଆ ପିଇ କଲେ ଭଲ। କାହିଁକିନା ଶରୀରର, ଆମର ଜଳୀୟ ଅଂଶ ଶୁଖିଯାଏ ଖରାଦିନେ। କାହିଁକି ନା, ଯେତିକି ଆମର ଶରୀରରୁ, ମାନେ ଝାଳ ହିସାବରେ ବାହାରିଯାଏ। ସେତିକ ପୁଣି ପୂରଣ କରିବାକୁ ପଡିବ। ନହେଲେ ବଡିକୁ ଶରୀର ପୁରା ଥକିଯିବ।
ମୁଁ ନେବି ନା। ଆମର ତ ବିଶେଷ କରି ଉ ଯୋଉମାନେ ଏଇ ରାଜମିସ୍ତ୍ରୀ ମାନେ ହଁ ମୋ କଥା ଶୁଣା ଯାଉଛି ନା? ହଁ -ମୁଁ କହୁ
ଥିଲି କି ଧର, ରାଜମିସ୍ତ୍ରୀ ମାନେ ରହିଲେ। ସେମାନେ ତ ନିଶ୍ଚିତ ଯେମିତି ହେଲେ, ତାଙ୍କର ପରି ପରିବାରର ପ୍ରତିପୋଷଣ ପାଇଁ, ଖରାକୁ ତ ବାହାରୁଛନ୍ତି ନା।
କରୁଛନ୍ତି ନିହାତି।
ବାହାରୁଛନ୍ତି ତ, ପ୍ରାୟ ଖରା ଚାଳିଶ ଡିଗ୍ରୀ ରୁ ଏଭବ। ଅଧିକ କେବେ ରହୁଛି, କେବେ କମ ରହୁଛି, ଗୁଳୁଗୁଳି ବି ବହୁତ ଜୋର ହଉଛି। ଅ। ସେମାନଙ୍କୁ ଯେତେବେଳେ, ମାନେ ଅଂଶୁଘାତର ଲକ୍ଷଣ ଦେଖ ଯାଉଛି। ସେତେବେଳେ ଆମେ ସବୁ କଣ ଉପାୟ କରିପାରିବା। କଣ କଣ କଲେ ଭଲ ହବ?
ତ ସ୍ୱାସ୍ଥ୍ୟ କେନ୍ଦ୍ରକୁୁ ନେଇଯିବା ବେଟର। ଯଦି ଅଂଶୁଘାତର ଶିକାର କିଏ ହେଇଛି, ତାହେଲେ ଯଦି ପାଖରେ ଅଛି ମାନେ ଆମର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର, ସେଠିକି ନେଇଯିବାଟା ନିହାତି ଜରୁରୀ। ଆଗ, ଆଗ ସେଇଟା। ଯଦି ନାହିଁ ତ ପ୍ରାଇମେରୀ ଉପଚାର। ଯେମିତିକି ଆମର ପ୍ରାଥମିକ ଉପଚାର ଯେମିତିକି ତାଙ୍କୁ ଓଦା କପଡାରେ, ମୁଣ୍ଡକୁ ପୋଛିଦବା। ଆଉ ପାରିବ ଯଦି ତାଙ୍କୁ, ପାଣି ଟିକେ ପିଇବା ତାଙ୍କ ମୁହଁକୁ ଭଲ ଭାବରେ ଓଦା ପାଣିରେ, ମାନେ ଥଣ୍ଡା ପାଣିରେ ଧୋଇଦବା। ମୁଣ୍ଡରେ ପାଣି ଥାପିଦବା।
ଆଜ୍ଞା।
ଥଣ୍ଡା ପବନ ଜାଗାରେ ତାଙ୍କୁ ବସେଇଦବା।
ଗଛ ମୂଳେ କିମ୍ବା ଫ୍ୟାନ ତଳେ। ଥଣ୍ଡା ପବନ ଯୋଉଠି ଦଉଥିବ ଆଜ୍ଞା।
ତାଙ୍କୁ ବସେଇଦବା ତ ଏଇପରି ଭାବରେ ଆମର ତାଙ୍କୁ ମାନେ ପ୍ରାଥମିକ ଚିକିତ୍ସା ତାଙ୍କର କରିପାରିବା। କିନ୍ତୁ ଦ୍ଵିତୀୟରେ ତାଙ୍କୁ ଯାହାବି ହେଲେ ତାଙ୍କୁ ନିକଟସ୍ଥ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଯିବା ନିହାତି ଜରୁରୀ।
ହଁ କାହିଁକି ନା ଦେଖିବା ଯଦି କି ବାନ୍ତି ଦେଖୋଉଛି। ଯେମିତି କିି ମୁଣ୍ଡ ବୁଲେଇ ଦଉଛି।
ହଁ ଶରୀରରୁ ଜଳୀୟ ଅଂଶ ଶୁଖି ଯାଇଥିବ, ସେମାନେ ହଁ ମାନେ ନ ଆମର ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନେ ଆଉ ହୁଏତ ତାଙ୍କୁ ସାଲାଇନ୍ ଦେବେ କି କଣ ଦେବେ?
ହଁ।
ହଁ ଉପଚାର କରିବେ ତାଙ୍କ ଟ୍ରିଟମେଣ୍ଟ କରିବେ, ହଁ ଯାହା ଦ୍ଵାରା ସେ ଉପଶମ ହେଇ ଯିବ ଯେମିତି ରେ।
ଉପଶମ ହେଇଯିବେ ଆଜ୍ଞା ଆଉ ସାର୍ ମୁଁ କହୁଥିଲି କି ଛୋ ଛୋଟ ଛୁଆ ମାନେ। ଯୋଉମାନେ କି ଅ ମାନେ ଜାରି ହେଇଛି ହଉଛି ସେ ଶିକ୍ଷ ଅଂଶୁଘାତର ମାନେ ସେମାନେ ଶିକାର ହେଇଛନ୍ତି ଯଦି ଖରାରେ ବୁଲନ୍ତି।
ଆ ହଁ ଛୋଟ ପିଲା। ବାହାରେ ରହିବେ। ପ୍ରଥା ମାନଙ୍କୁ।
ଆଜ୍ଞା।
ଇଏ ହେଇଛି କି ମାନେ
ହଁ ହେଇଥିଲେ ପ୍ରାୟ ବର୍ଷେ ଦୁଇ ବର୍ଷ ତଳେ ମୁଁ ଦେଖିଥିଲି। ଯୋଉମାନେ ଯାଇକିକି ତାଙ୍କ। ସାଙ୍ଗେ ସାଙ୍ଗେ ପାଖ ଆମର ଯୋଉ ଚିକିତ୍ସାଳୟ ରହିଲା। ସେଠିକି ନେଇ ଯାଇଥିଲେ ତା ପୂର୍ବରୁ ଏଠି ଘର ପାଖରେ ଯୋଉ। ହଠାତ୍ ତିନିଟି ହେଲା ଛୁଆ ଛୋଟ ଛୁଆ ଟିକେ ବାହାର।
ହଁ ହଁ।
କଲେ ବି ନା ମାନନ୍ତିନି ଖେଳିବାକୁ ବାହାରେ ବୁଲନ୍ତି। ବୁଲିବାକୁ ଇଚ୍ଛା ପ୍ରକାଶ କରନ୍ତି ଯଦି। ହଁ ଅତ୍ୟଧିକ ଝାଳ ବୋହିବାରୁ ବା ପାଣି ଯଦି। ପିଲାମାନେ ଟିକେ କମ ପିଇଲେ ଜଳେଇବା। ଜଳ ଅଂଶ ଟା ଆମର କମି ଗଲା ନା। ଯଦ କି ସେଟା କଣ ତ। ଅ ମୁଣ୍ଡ ବୁଲେଇବା ବା ଯୋଉ ଲକ୍ଷଣ ସବୁ ଦେଖାଗଲା ତାଙ୍କୁ ନେଇ ଯାଇଥିଲେ ସାଙ୍ଗେ ସାଙ୍ଗେ ମେଡିକାଲ।
ହଁ ସେ ଭଲ ହେଇକି ଫେରିଲେ ପୁଣି।
ଭଲ ହେଇକି ପୁଣି ଫେରିଲେ।
ଆମ ଅପଟର ଗୋଟେ ସେମତି ହେଇଥିଲା। ଜଣଙ୍କର ଦେହ ଏମିତି ଖରାପ ହେଇଗଲା ହଠାତ୍ ବୟସ। ବାଇଶ ରୁ ପଚିଶି ବୟସ ହବ। ପୁଅ ପିଲା କିନ୍ତୁ ପୁରୁଷ ପିଲା କିନ୍ତୁ। ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କଣ ତାର ଟିଟମେଣ୍ଟ ଭୁଲ ହେଲା କି କଣ ହେଲା
ଆଜ୍ଞା ଓହୋ ପ୍ରାୟ ମାନେ ଚିକିତ୍ସାଳୟକୁ ନବା
ନାଇଁ ନାଇଁ, ନ ନେଇକି ଯାଇଥିଲେ ନାଇଁ ନେଇକି ଯାଇ ଟାଇମଲି ଯାଇଥିଲା ସେଇଟା କିଛି ନୁହେଁ ହୁଏତ ତାରମେଣ୍ଟରେ ହଁ ହୁଏତ ହଁ ମତେ ଲାଗୁଛି ହୁଏତ ଟ୍ରିଟମେଣ୍ଟ ରେ କିଛି ଭୁଲ ଭଲ ହେଲା କି କଣ ହେଲା ତାର ଡେଥ ହେଇଗଲା ଏ ଚାଲିଗଲା
କଣ କି ଲୋକମାନେ କଣ କରୁଛନ୍ତିନା ଏ ଯୋଉ ଗଛ ଲତାକୁ ଯୋଉ କାଟି ଦଉଛନ୍ତି ଆମେ ଟିକେ ଅଧିକ ଗଛ ମାନେ ବୃକ୍ଷରଲତ ଲଗେଇବା ଦରକାର
ଗଛତ ଲଗେଇବା ଦରକାର କିନ୍ତୁ ଖାଲି ଗଛ ଯେ
ଛ ତ ଖ
ଖାଲି ଗଛ ନୁହେଁ, ବହୁତ ଗୁଡ଼ାଏ ତାର ଅଛି କାରଣ ଯୋଉଥିପାଇଁ କି ଆମର ପୃଥିବୀର ତାପମାତ୍ରା ହଁ ପୃଥିବୀର ତାପମାତ୍ରା ଦିନକୁ ଦିନ ବଢି ବଢି ଚାଲିଛି, ଆପଣ ଦେଖୁନାହାନ୍ତି ଏବେ ଗୋଟା କଣ ଆଇଚି ଏଲିନ ହଁ କହୁଛନ୍ତି ଅକ୍ଟୋବର ଏ ସରି ଆମର ଅଗଷ୍ଟ ମାସରୁ ଆରମ୍ଭ ହେଇକିରି ଆ ସେପ୍ଟେମ୍ବର ଆଉ ଅକ୍ଟୋବର ପର୍ଯ୍ୟନ୍ତ ରହିବ ସେ ତିନିମାସ ପଯ ଜୁନ ମ ଜୁଲାଇ ମାସରୁ ଆରମ୍ଭ ହେଇକି ସେପ୍ଟେମ୍ବର ପର୍ଯ୍ୟନ୍ତ ରହିବ କହୁଛି। ସେଇଟା ଯଦି ହେଲା ତାହେଲେ ଉ ଯୋ ଉ ଯୋଉଟା ନଅଙ୍କ ଦୁର୍ଭିକ୍ଷ ପଡିଥିଲା ଅଠରଶହ ଛଅତୋରି ଛଅସ୍ତରି ନା କେତେରେ। ସେଇ ଭଳିଆ ଆ ମାନେ ହବ କହୁଛି, ଡବଲୁ ଏଚ ଓ ବି କହିସାରିଲାଣି। ଆମର ଯୋଉ
ହଁ ତ ସେ ହଁ ହଁ ତ ସେଥିପ୍ରତି ଆମକୁ ବି ଟି କେ ସତର୍କ ରହିବା ଦର୍
ହଁ ହଁ ହଁ ନିହାତି। ଏଇଟା ବୋହୁତ୍ ବଡ଼ ଗୋଟେ କାଳ ମାନେ ଯଦି ସେ ଦି ଟା କହୁଛନ୍ତି ଯଦି ସେମିତି ହେଲା, ତାହେଲେ ବହୁତୁ ପ୍ରଭାବ ପୁରା ଅତି ଖରାପ ପଡ଼ିବ ସମସ୍ତଙ୍କ ଉପରେ, ତାର କାରଣ ଖାଦ୍ୟସଙ୍କଟ ଆସିଯିବ ଚାରିଆଡେ।
ହଁ ତାପରେ ଖାଦ୍ୟ ସଙ୍କଟ ତ ଆସିବ ତାପରେ ଏଇ ଯୋଉ ଗ୍ରୀଷ୍ମ ପ୍ରବାହ ଅତିରିକ୍ତ ମାତ୍ରାରେ ବଢ଼ୁଛି ନା ଆମକୁ ଖାଦ୍ୟ ପେୟ ଉପରେ ବି ଟିକେ ଧ୍ୟାନ ଦବାକୁ ପଡ଼ିବ।
ହଁ।
ଯେମିତିକି ଧର ଆମେ ଏତେ ଖରାରେ ଆମକୁତ ଗରମ୍ ଭାତଟା ଖାଇବାକୁ ବି ଭଲ ଲାଗୁନି।
ହଁ ପଖାଳ ଭାତ ଖାଇବେ।
ପଖାଳ ଭାତ ଖାଇବା ଉଚିତ୍। କି ହାଲୁକା ଖାଦ୍ୟ ଯେମିତିକି ଆମକୁ ହୁଁ ହୁଁ ଆମିଷ ହେଲା ଆ ଟିକେ ଗରିଷ୍ଠ ଭୋଜନ ଟିକେ ଠାରୁ ଟିକେ ଦୂରେଇ ରହିବା ଆଉ।
ହଁ ହଁ।
ଆଉ ଖାଦ୍ୟପେୟ ଉପରେ ଆଉ ଟିକେ ଧ୍ୟାନ ଭଲ ସେ
ହଁ ମ୍ୟାଡାମ ଏଇ ଯୋଉ କହୁଛନ୍ତି ଏଲିନୋ, ସୁପର୍ ଏଲିନୋ ଯୋଉଟା ଟା କହୁଛନ୍ତି ତାର ପ୍ରଭାବରେ ଭା ମାନେ ପୃଥିବୀରେ କୋଉଠି ଅଧିକା ବର୍ଷା ତ କୋଉଠି ଅଧିକା ଖରା ହବ। ଆବ-ଆବଶ୍ୟକ ଠାରୁ ଅଧିକା, ମାନେ ଯୋଉଟା କେବେ ବି ରେକର୍ଡ ହେଇନଥିବ ସେଇ ପ୍ରକାରର ବର୍ଷ୍
ସହନଶୀଳତା ଠାରୁ ଟିକେ ଅଧିକା ହେଇଯିବ ଆପଣ କହୁଛନ୍ତି।
ଯାହା ଫଳରେ ଯଦି ଚାଷ ହେଇ ଥିବା ତାହେଲେ ଚାଷର କ୍ଷତି ହବ। ଖରା ନ ଖରା ଅଧିକା ହେଲେ ଚାଷର କ୍ଷତି ହବ ବର୍ ଷା ବି ଅଧିକା ଚାଷର କ୍ଷତି
ଚାଷର କ୍ଷତି ହବ ଯାହା ଫଳରେ କି କୃଷକ ମାନେ ବି କ୍ଷତିଗ୍ରସ୍ତ ହେବେ।
ଆଜ୍ଞା।
ତାପରେ ଅତ୍ୟଧିକ ଖରା ଯୋଗୁ ନା ଖାଲି ମଣିଷ ମାନେ ନୁହନ୍ତି ପଶୁ ପକ୍ଷୀ ମାନେ ବି ଶିକାର ହୋଉଚନ୍ତି।
ହଁ ହଁ ଠିକ୍ କଥା କହିଲେ ମାଡାମ୍।
ଆମର ଯୋଉ କଣ କି ବିଲ ବାଡ଼ିରେ କିଛି ଲୋକ ଅଛନ୍ତି ଯୋଉଟା କି ସମସ୍ତଙ୍କୁ ଆଉ ତ ଘରେ ରହିଲେ ତାଙ୍କୁ ତ ଆମେ ଘରେ ବାନ୍ଧିକି ସମସ୍ତେ ଆଉ ଖାଇବା ତ ଦେଇପାରିବାନି ନା।
ଆଜ୍ଞା ଆଜ୍ଞା।
ବିଲେ ଦୋଉଛନ୍ତି ଓଟି ଖାଇବା ପାଇଁ।
ଆଜ୍ଞା।
ଖ୍ ଷ୍ଟ ହେଇଯାଉଛି। ସେମାନେ ଯେହେତୁ କଥା କହିପାରୁନ ତ ଆଜ୍ଞା ଠିକ ଅଛି। ଉଙ୍କା ଟିକୋ।